ହ୍ୟାଲୋ ନେଟୱାର୍କ ଅଛି ତ।
ବସ୍ ହଁ କୁହ? ହଁ କୁହ।
ଆଉ ରୋଷେଇ କରିସାରିଲାଣି।
ରୋଷେଇ ଚାଲିଛି।
ଓ ହ। ଖାଇବା ପିଇବା କେତେବେଳେ ହୁଏ?
ଖାଇବା ପିଇବା ଆମର
ସାଢେ ଆଠଟ ଆଠଟାରେ ଜଣେ ଖାଆନ୍ତି, ସାଢେ ଆଠଟା ନଅଟା ଏମିତି ହେଇଯାଏ। ଆଉ ସେ ମେଡିସିନ ଖାଆନ୍ତି ତ ସେ ସେଥିାଇଁ ସାଢେ ଆଠଟାରେ ଖାଆନ୍ତି।
ଆଉ ତୁମେ ସବୁ କେଉଁ କେଉଁ ଜାଗା ବୁଲିବା ପାଇଁ ଯାଇଛ?
ହଁ ଯାଇଥିଲି ପୁରୀ ଯାଇଥିଲି, ନନ୍ଦନକାନନ, ଏଠୁ ଧଉଳି ଧବଳେଶ୍ଵର, ଆଉ ଛତିଆ, କୋଣାର୍କ ଆଉ ଏଠି ଯାଇଥିଲୁ। ଚିଲିକା ଯାଇଥିଲୁ।
ଚିଲିିକା ଯାଇଥିଲେ।
ହଁ ଆ ଦିଲ୍ଲୀ ବି ଦିଲ୍ଲୀ ବି ଯାଇଥିଲୁ।
ରହିଛନ୍ତି ନା।
ହଁ ଦିଲ୍ଲୀରୁ ରହିଥିଲି। ତ ସେପଟ ଲାଇନି ହରିଦାୱର, କେଦାରନାଥ, ବଦ୍ରିନାଥ
ଆଉ ବୈଷ୍ଣବ ଦେବୀ ଜାମ୍ମୁ କାଶ୍ମୀରରେ ଯେଉଁ ଠାକୁର ଅଛନ୍ତି ମା ବୈଷ୍ଣବ ଦେବୀ।
ନାଇଁ ସେଠିକି ଯାଇନି।
ସେଠିକି ଯିବ କି ବହୁତ କାଳେ ଆମର ଯାଇଥିଲେି ସବୁ ଏଥର ହଁ ମାନେ କଣ କହନି ଠାକୁର ଏତେ ଉପରେ ଅଛନ୍ତି ତମେ ଚଉଦ କିଲୋମିଟର ପୁରା ଚାଲି ଚାଲିକା ଯିବ।
ହୁଁ ତମେ ଯାଇଥିଲ।
ଆମେ ଆମେ ଯାଇନୁ କିନ୍ତୁ ଆମର ଆମ ଘରୁ ଯାଇଥିଲି ଚାରିଜଣ।
ହଆ
ହ କଣ କହନି ତମେ ଯଦି ଉପରକୁ ଯିବ ଚଉଦ କିଲୋମିଟର ପୁରା ଉପରକୁ ଉପରକୁ ଯିବ ମାନେ ପାହାଡ ଉପରକୁ ପୁରା ଚଢିବ ପାହାଡ ଉପରେ ଠାକୁ କୁକୁର ଅଛନ୍ତି। ଚଉଦ କିଲୋମିଟର ହେଲା ବେଳକୁ ମାନେ ଉପରକୁ ମାନେ ତମେ ହାତରେ ଗୋଟେ ପାଣି ବୋତଲ ବି ବୋହିକି ନେଇକି ଯାଇପାରିବନି, ମାନେ ତମକୁ ଏତେ କଷ୍ଟ ଲାଗିବ ଯଦି ତମେ ଯୋଉମାନେ ଚାଲିକି ନ ଯାଇ ପାରିବେ। ଯୋଉମାନେ ଧର ଚାଲିକି ନ ସେ ଛୋଟ ପିଲାମାନୋ ଚାଲିକୁ ଯାଇପାରିବନି ସେମାନେ ଘୋଡ଼ାରେ ଯିବେ, ଘୋଡ଼ାରେ ଗଲେ ସେମାନେ ଟିକେ ପଇସା ନିଅନ୍ତି।
ହଁ
ତମେ ଯଦି ଦେଢ କିଲୋମିଟର କି ଦି କିଲୋମିଟର ଯିବ ସେ ଚାରି ହଜାର ଲେଖା ନେବେ। ଆଉ ସମସ୍ତ ହଁ।
ଆଚ୍ଛା
ଆଉ
ହଁ ଛୋଟ ଛୁଆ ଚାଲିକି ଯାଇପାରିବେନି।
ଯାଇ ଫ ତଥାପି ଛୋଟ ଛୁଆ ଗଲେ ଠେଙ୍ଗା ଧରିି କିଛି ବାଟ ତଥାପି ଯାଇଛନ୍ତି କିଛି ବାଟ କାଳେ ଗଲା ପରେ ଆଉ ଛୁଆ ଚାଲି ପାରିଲନି ତାଙ୍କର ଆଉ ଧୈର୍ଯ୍ୟ ରହିବ ନା ଏତେ ଚାଲିବା ପାଇଁ। ସେ କଣ କଲେ ନା ଘୋଡାରେ ବସିକି ଗଲେ ବଡ ଯୋଉମାନୋନ ସେମାନେ ସବୁ ଚାଲି ହେଇଗଲେ ତାପରେ ଠାକୁର ଦେଖିକି ଆସିଲା ପରେ ଆଉ ତ ହସ୍ ନଥିବ ଏଠି ସତରେ ଠାକୁ ପୁରା ଆମେ ଭାବୁଛନ୍ତି ଆମ ମନ ଭିତରେ ଏକ ହୃଦୟରେ ଅଛି। ଏମତି ଦେଖା ବେଳୁ ଠାକୁର ଏତେ ଉପରେ ଅଛନ୍ତି।
ହଁ
ପୁରା ଏତେ ଉପରେ ଯେ ମାନେ ପୁରା ଯେ ପାହାଡ ଉପରେ ଯାଇଁକି ସେ ପୁରା ଚଉଦ କିଲୋମିଟର ମାତ ତଳୁ ଚଉଦ କିିଲମିଟର
ହୁଁ ହୁଁ। ଖାଲି ଶୁଣିଥିଲେ ଆଗୁରୁ କେ କେବେ ଯିବା ପାଇଁ ପ୍ଲାନ୍ ମାନେ ଇଏ କଲେଣି
ଆରେ ମନ କଣ କୁହନି ଆଁ ଆମର ଯାଇଥିଲେ ନା ଏଥର ଆମ ଘରୁ ଚାର୍ ଜଣ ଯାଇଥିଲେ।
ହଁ
ସିଏ ବୁଲିକି ଆସିସନ୍ତି ଏଇ ସାତ ତାରିଖ ରେ ସବୁ ଯାଇଥିଲେ ଆଉ ଆମେ ଯୋଉ ଗରମ ହଉଛି ନା ଆମେ ଆଉ ଯାଇନୁ ତିରୁପତି ଯାଇଥିଲେ ଆମର ହାଇଦ୍ରାବାଦ ଆମର ଟିକେ ବେଶୀ ଅଛନ୍ତି ସେଠି।
ହଁଅ
ସେଠୁ ତ ଏକାଥରେ ଗୋଟେ ଟ୍ରେନ ରେ ବସିଲେ ଯାଇଁକି ପହଞ୍ଚିବେ ସେଠି ହାଇଦ୍ରାବାଦରେ ବି ସେମତି ବହୁତ ଦେଖିବା ଜିନଷ ଅଛି।
ଯାଇଥିଲା ହାଇଦ୍ରାବାଦ
ସେଠି ଯାଇଁକି ରହିଥିଲୁ ଚା ଚାରି ମାସ ରହିଥିଲୁ।
ସେ ରହିବନି ସେ ନୁହ।
ହାଇଦ୍ରାବାଦରୁ ଆଠ ନଅ ଘଣ୍ଟାର ବାଟ ରାସ୍ତା ହେବ ତିରୁପତି ଠାକୁର ତିରୁପତି ଶୁଣିଥିବ।
ହଁଅ ଶୁଣିଛି।
ମୁ ଗଲେ ନଣ୍ଡା ହୁଅନ୍ତି ବୋଲି।
ହେଠି କଣ ଯିଏ ବି ଗଲେ ନଣ୍ଡା ହୁଏ।
ଆଡେ ମାନେ କଣ କହନି ପୁଅ ଛୁଆ ମାନେ ନଣ୍ଡା ହୁଅନ୍ତି ଝିଅ ଛୁଆ ମାନଙ୍କର ସେମିତି କିଛି ଗୋଟେ ମାନସିକ ଥିବ ସେଠି ନଣ୍ଡା ହୁଅନ୍ତି କିନ୍ତୁ ଝିଅ ଛୁଆ ମାନେ ବି ନଣ୍ଡା ହୁଅନ୍ତି।
ହୁଁ।
କୁର ଙ୍କ ପାଖକୁ ଯିଏ ବି ଗଲେ ନଣ୍ଡା ହୁଅନ୍ତି କାହିଁକିନ ତାଙ୍କର କଣ ଅଛି ବୋଧେ କଣ ଜଣାନାହିଁ।
ହଁ ଠାକୁରଙ୍କର କିଛି ନିୟମ ଅଛି ଆଗୁରୁ। ସେଇଟାକୁ ମାନିଚନ୍ତି ଆଉ।
କଣ କୁହନ୍ତି ତ ସେ ଗୋଟେ ବାଛୁରୀକୁ ବଞ୍ଚେଇବା ପାଇଁ ଯାଇଥିଲେ ବୋଧେ ମାନେ ତିରୁପତି ବାଲାଜୀ ଯୋଉ ଠାକୁର। ସେଠୁ ତାଙ୍କର ହେଟା ପୁରା ଗୋଟେ ଜେଗା ପୁରା କ୍ଷତ ହେଇଯାଇଥିଲା ସେଥିପାଇଁ। ସିଏ ସବୁ ତାଙ୍କୁ ମାନେ କହିଥିଲେ କି ଏଠିକି ଯିଏ ଆସିବ ମାନେ ନଣ୍ଡା ହେଇକିଯି
ଏ ଜାଣିନିି ସେ
ହୁଁ ଆମର ଆମର ଛୁଟି ଦିନ ମିଳିଲେ ନା ସବୁ ସିଆ ଡେ ହିଁ ପଳାନ୍ତି। କି ଚାକିରି କରିଛନ୍ତି ସବୁ। ସେ ପଳେଇଲେ ଜାମ୍ମୁ କାଶ୍ମୀରରେ ସେ ହରିଦ୍ୱାର ଆଉ ବୈଷ୍ଣୁ ଦେବି। ତାପରେ ଫେର ଗଲେ ତିରୁପତି।
ହ ସବୁ ଦର୍ଶନୀୟ ସ୍ଥାନ।
ଆମେ ଯାଉଥିଲୁ କୋଲକତା ଯାଇଥିଲୁ ଏଇ ଏବେ। ମାର୍ଚ୍ଚ ମାସ ଯାଇଥିଲୁ।
ହୁଁ ଯାଇଥିଲ।
କୋଲକତା ଯା ଥିଲୁ ହଁ ଯାଇଥିଲ ଦି ଦିନ ରହିନୁ ଭଲ ଲାଗିଲା ସେ ଜାଗା। ଦେଖି ନଥିନୁ କେବେ?
ଜାଗା ଦେଖିବା ଗୋଟେ ଜାଗା ହେନେ ଭଲ ଲାଗିବ । ରହିବାକୁ ବି ରହିକି ଆଉ ଦି ଦିନ ଆସିବାକୁ ବି ଇଚ୍ଛା ହୁଏ।
ଯିବ ତମେ ଏଇ ଛୁଆଙ୍କୁ ନେଇକି ଯିବା ତାଙ୍କ ଛୁଆଙ୍କୁ ନେଇକି ଗଲେ ବେଶୀ ଅସୁବିଧା ଟିକେ ଲାଗିଲା ଯେ।
ହଁ ଛୁଆଙ୍କୁ ଧଲେ ତ ଆଉ ଦେଖିବାକୁ ଟିକେ ଇଏ ଲାଗିବ। ଦେଖି ହବନି ଭଲସେ ସବୁ ଜାଗା। ଛୁଆମାନେ ଚାଲି ନପାଇନେ ତାକୁ ଶୋଷ ଲାଗିବ ଖାଇବେ ପିଇବେ।
ସିଏ ବେଶୀ ମାନେ କଣ କୁଅନି ତମକୁ ମାନେ ବେଶୀ ଇ କରିଦେବେ ସିଏ।
ହଁ।
ତମେ କେବେ ଯାଇଛ ନା କୋଲକତା ହାଓଡା ବ୍ରିଚ୍ ଦେଖିଚ।
ନାଇଁ ଯାଇନି।
ଯିବ ଦେଖିବ ଏବେ ନୂଆ ହେଇଚି ବୋଧେ। ଏତେ ସୁନ୍ଦର ହେଇଛି ସେ ଜାଗା
ହୁଁ
ହଉଡା ବ୍ରିଜି ଆଉ ହ ଯିଏ ଦେଖିନୁ କଣ କନି? ଚେଷ୍ଟାମ ଦେଖିନୁ
ଷ୍ଟାଡିୟମ ଆଉ ମେଟ୍ରୋ ଟ୍ରେନ୍ ସେଥିରେ ବସିନୁ କି ଖୁସି ଖୁସି ଲାଗିଲା ଖୁସି ତ ନ କହିଲ ନର୍ଜରେ ମେଟ୍ରୋ ଟ୍ରେ ମାନେ ଯଉଟା ଯେତେବେଳେ ଯୋଉ ଟ୍ରେନ୍ ଟା ଯାଉଛି।
ଆଉ ଦେଖିଦେଲେ କି? ଛି ଗୋଟେ
ହିଁ ହିଁ ଆ ତାପରେ ଗଙ୍ଗା ନଦୀ ଗଲୁ ସେଠି ବସିଲୁ ଖୁସି ଲାଗିଲା ତାପରେ ଆମେ ଯେତେବେଳେ ରାତିରେ ଫେରିଲୁ ବର୍ଷା ଢାଳିଲା ଏମିତି ବର୍ଷା ଢାଳିଲା ଯେ ଆମେ ପୁରା ଓଦା ହେଇଗନୁ
ହଁ ଉ
ଆମ ବ୍ୟାଗ ବ୍ୟାଗ୍ ପତ୍ରରେ ସବୁ ଓଦା ହେଇଗଲା ଆମେ ଯୋଉ ଗାର ରେ ଆସିନୁ ଏତେ ଜୋରରେ ବର୍ଷା ହଉଥିଲା ଯେ ଆମ ବ୍ୟାଗ୍ ବା ବ୍ୟାଗ୍ ପତ୍ର ସବୁ ଓଦା ହେଇଗଲା ଆମେ ଯୋଉ କାର୍ ରେ ଆସିନୁ ଏତେ ଜୋରେ ବର୍ଷା ହୋଉଥିଜା।ଆମେ ଭାବିନୁ ଷ୍ଟେସନ ପାଖକୁ ଆସିଲା ବେଳକୁ ଆଉ ବ୍ୟାଗ୍ ପତ୍ର ତ ସବୁ ଯାହା ଓଦା ହେଇଯାଇଥିବ ତ ସେଇ ଓଦା ପିନ୍ ସେଇ ଓଦା ଲୁଗାପଟା ଆମେ ପିନ୍ଧିିଥିନୁ ସବୁ ତାପ୍ ରେ ଶ୍ ଯେମତୀ ଯାହା ଟ୍ରେନରେ ଯାହା ଫୋନ୍ ବାଜି କି ଯାହା ଯାହା ଶୁଖିଲା ଶୁଖିଲା ନଲେ ପୁରା ଓଦା ହେଇକି?
ଓ ହୋ ହୁଁ
ଭଲ ଲାଗିଲା ଏଦ୍ ଏଇକି ବେଶୀ ଆମର ଦେଖିବାର ଥିଲା ସେ ହାଉଡା ବ୍ରିଜ ଆଉ ହଉଛି ସେ ମେଟ୍ରୋ ଟ୍ରେନ ସତରେ କଣ ମାଟି ତଳେ ଟ୍ରେନ ଚାଲୁଚି କିନ୍ତୁ ଚାଲୁଚି ସେଟା ଇଲେକ୍ଟ୍ରିକ ଚାଲୁଛି।
ବିଲେ ତେରେ
ଇଲେଟ୍ରି ଇଲେକ୍ଟ୍ର କିମ୍ବା ବ୍ୟାଟ୍ରି ଏମିତି କଣ ହବ କିନ୍ତୁ କାଇଁ ଏଟି ମଣିଷ ବି ନଥିଲେ। ମାନେ ଚଲେଇବା ଆଗେରେ ଓ
ଥିବେନା ତାନ୍ ତି ମାଟି ତତଳେ ଭିତରେ
କନି ଆମ୍ ତ କାହିଁ ଦେଖିପାରିଲୁନି କିନ୍ତୁ ଆମ୍ ଭାବୁଛୁ କି ଏଟା
ହୁଁ ହୁଁ ହଁ ହେଇଥିବ ବୋଧେ ଆଜିିକାଲି ତ ସବୁ କିଛିଇଲେଟ୍ରି ହେଲଣି
ଯେମିତି ଇଲେଟ୍ରି ସ୍କୁଟି ଆଉ ଷ୍ଟାର୍ଟ ମାରିବାକୁ ପଡ଼ିବନି ଲୋକଙ୍କୁ
ହଁ ବେଟ୍ରି ବ୍ୟାଟ୍ରି ଚାର୍ଜ କରଦେଲେ ଚାଲଲା
ସ୍ତା ସବୁ ଯେତେ ସୁବିଧା ଲୋକଙ୍କ ପାଇଁ ହଉଛି ସେତେ ରୋଗ ବି ହଉଛି।
ହଁ ଇଲେଟ୍ରି ରେ ଦେଖିନ କେତେ ଲୋକ କରେଣ୍ଟ ଲାଗିଯାଉଛି।
ହା ବା କେତେ
ସବୁଥିରେ ଆମର ବିପଦ ନାଇଁ।
ଏଇଆ ଆଉ ଆମେ ତମେ କେବେ କଲିକତା ଯାଅ ଦେଖିବ କେତେ ସୁନ୍ଦର ସୁନ୍ଦର ଜିନିଷ ସବୁ ଅଛି ଦେଖିବା ପାଇଁ
ଆଛା କଣ ସବୁ ଆଣିଲ। ହ
ଆମେଶ୍ ତରୁ ଶାଢୀ ଚୁଡି ଏଇ ଏମିତି ସବୁ ଆ ହୋଉ ହଉ ଶୁଣ ମୁଁ ଟିକେ ରଖ୍ ଖୁସି ଆଉ । ପରେ ତୁମକୁ ଫୋନ୍ କରିବି